ହାଲୋ-ହାଲୋ। ହାଲୋ, ହଁ ଜୟ ଜଗନ୍ନାଥ ଆଜ୍ଞା ନମସ୍କାର୍।
ଆଁ।
ନମସ୍କାର୍।
ଦିଦି ଆପଣ ଜାଇଁକି ଖାଦ୍ୟ ଆଣିଲେ ଆପଣ?
କଣ କହିଲେ?
ଦେଖା ଯାଉନି, ଆପଣଙ୍କ ଆଡେ?
ଆଜ୍ଞା ନାଇଁ ସେଇଟା ବାଣ ଥିଲା କିନ୍ତୁ ମୁଁ ଭାବିଲି ଲାଇଟିଂ ଟା ହେଲା ତ ସେ ଥିପାଇଁ ମୁଁ ଭାବିଲି ବୋଧେ ଘଡଘଡି ମାରିଲା, ଆଉ ସେଇ କଥା ଆପଣଙ୍କୁ କହୁଥିଲି ଆଉ, ଆପଣ କଣ କହୁଥିଲେ ଗୋଟେ ମତେ ଶୁଣାଗଲା ନାହିଁ।
ଶାଗ ମୁଗ ନ ଶାଗ ମୁଗ ନ ହେଲେ ସମ୍ମୁଖୀନ ହବାକୁ ପଡିବ ଆପଣ ସେଟା ବିଜୁଳି କି ଘଡଘଡି କି
ଆଜ୍ଞା, ଆଜ୍ଞା ନିଶ୍ଚିନ୍ତ ଭାବରେ ଯେତିକି ଶାଗ ମୁଗ ମୁଁ ଖାଇଛି ଆ ଆପଣ ସେ କେଇ ଖାଇନଥିବେ ଆପଣ ମୋତେ କଥାବାର୍ତ୍ତା କରୁଚନ୍ତି।
ଆପଣ ଆପଣ ତ ଏମତି କହିବେ ମୁଁ କାଲି ଆ ଆପଣଙ୍କୁ ଶାଗ ମୁଗ ବି ଆପଣଙ୍କ ଘରେ ହୋମ୍ ଡେଲିଭେରି କରିପାରିବି
ଆଜ୍ଞା, ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ଆସିକି ମୋତେ ହୋମ୍ ଡେଲିଭରି କଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ଜ୍ଞା ତ ଆପଣଙ୍କୁ ଆପଣ ଣ ଏବେ ଖାଇନ ଆପଣ ଏପର୍ଯ୍ୟନ୍ତ ବି ଫୋନ୍ ଧରି ବସ
ହୁଁ। ନା ଆଜ୍ଞା ମୁଁ ଏବେ ବି ଫୋନ ଧରି ବସିଛି, ମୋର ଅ, ସାନ ଭ୍ରାତାଶ୍ରୀ ଆସିଗଲେଣି କିନ୍ତୁ ବଡ ଭ୍ରାତାଶ୍ରୀ ଯେହେତୁ ଆସିନାହାନ୍ତି ସିଏ ହିଁ ବଡ ଭ୍ରାତାଶ୍ରୀ ହିଁ ଖାଇବା ଆଣନ୍ତି। ତ ତେଣୁ ସିଏ ଯେହେତୁ ଆସିନାହାନ୍ତି ମୁଁ ବହୁତ ବ୍ୟସ୍ତ ଅନୁଭବ କରୁଅଛି। ମୋତେ ଲାଗୁଅ ଛି ସିଏ ଏବେ ଆସିଲାଣି ବୋଧେ କାରଣ ତାଙ୍କର ଗାଡି ଶବ୍ଦ ମୋତେ ଲାଗିଲାଗି ଆସିଲା ଭଳିଆ। ଯେହେତୁ ସେ ଦୂରରେ ଥିଲେ ବି ମୁଁ ତାଙ୍କର ଗାଡି ଶବ୍ଦରୁ ଉଁ, ଚିହ୍ନିଯାଏ କି ହଁ ହଁ ଇଏ ଆମ ଘର ଲୋକ ଆସିଲେ, ଏମିତି ମୋ ସହିତ ବାରମ୍ବାର ହୁଏ ଯେବେ କିି ମୋ ବାବା ଆସ ସିବାକୁ ଘରକୁ ଥାନ୍ତି ତ ସେବେ ବି ମୁଁ ଜାଣିଯାଏ।
ହେଲା କି ଟିକେ ଆପଣଙ୍କ ମନ ଟିକେ ଉଚ୍ଛଳିତ ହେଇଯାଏ।
ନାଇଁ ଯେ ବେଶିଆ କାଇଁ ଲାଗିବ? ନାଇଁ ନାଇଁ ମୁଁ ଯେ ଜାଣି ପା ଆଜ୍ଞା, ଆଜ୍ଞା, ଆଜ୍ଞା ମୋ ମାମା ବି ଚାଲି ଚାଲି ଆସ ଥିବେ ଯଦି ମୁଁ ଜାଣିଦେବି ସିଏ ଯଦି ଆମର ସେପଟୁ ଗଳିର ଆରପଟ ଗଳିରୁ ଆସୁଥିବେ ତ ମୁଁ ସେବେଠୁ ଜାଣିଦେବି ମୋ ମା ମା ଆସୁଛନ୍ତି ବୋଲି, ଆଉ ମୁଁ ସତର୍କ ହେଇଯାଏ ଯାହାବି କରୁଥାଏ କିଛି ଗୋଟେ। ଆଗରୁ ତ ମୋ ଭାଇର ମୋର ଏତେ ଏଁ, କାମ କରିଛୁ ଏତେ
ତୋମ ସହ
କାହିଁକି?
ତି ଉଁ, ଗୋରରୁ ସମସ୍ତଙ୍କ ଶବ୍ଦର ଆଠ ଆପଣ ଶ ଆପଣ ଯାଇଅ କି ଆପଣ ଦୂରରୁ ସମସ୍ତଙ୍କ
ଗୋଟେ ମଜା କଥା
ତ ସବ ଦଣ୍ଡା ତାଙ୍କ କୁହନ୍ତୁ କୁହନ୍ତୁ ମୋ
ଆପଣ ଶୁଣୁନାହାନ୍ତି।
ଯାଉ ତ କହ
ଆପଣଙ୍କୁ କହୁଛି ଆପଣ ଗୋଟେ ମଜା କଥାଟେ ମୋର ଭାଇର ମୋର ଯେତେବେଳେ ଛୋଟ ଛୋଟ ହେଇଥିଲୁ। ଯେତେବେଳେ ମୋ ଭାଇର ମୋର ଛୋଟ ଛୋଟ ହେଇଥିଲୁ। ତ ସେତେବେଳେ କଣ ହୁଏ ନା ଯେ ଆମେ ଟିଭି ଦେଖୁ, ମୋ ମାମା ଯେତେବେଳେ ଆମକୁ ଦୁଇ ଜଣଙ୍କୁ ଘରେ ଘରେ ଛାଡିକି ଯାଆନ୍ତି କୁହନ୍ତି କି ତୋମେ ଦି ଜଣ ବାଡିଆ ପିଟା ହବ ନାହିଁ। ତ ଆମେ କିନ୍ତୁ ବହୁତ ଚୁଟି ଧରା ଧରି ହେଇ ବାଡିଆ ପିଟା ହଉ। ଯେହେତୁ ମୁଁ ଏବେ ତାକୁ ପାରି ପାରୁନି ସେଥିପାଇଁ ମୁଁ ଆଉ ତାକୁ ବାଡଉନି କାରଣ ମୁଁ ଜାଣିଛି ଗୋଟେ ବାଡେଇଲେ ସିଏ ଯଦି ମୋତେ ମୁଁ ଯଦି ଦିଟା ବାଡେଇବି ସିଏ ମୋତ ଗୋ ଟେ ବାଡେଇଲେ ମୁଁ ତଳେ ଯାଇକି ପଡିଯିବି ଆଉ ମାଟି ବି
ସେଇଥିପାଇଁ ଆପ
ଆଜ୍ଞା, ଆଜ୍ଞା, ଆଜ୍ଞା ନାଇଁ ଛୋଟ ଥିଲାବେଳେ ବହେ କୁଟି ଦଉଥିଲି। ଆଜ୍ଞା, ଆଜ୍ଞା ପୁରା ପାତାଳ ଭିତରେ ଥରେ ଖାଇଥିଲି, ଆଉ ଇଚ୍ଛା ଆଉ ତାପରଠାରୁ ଯେ ଝଗଡା ହେଲେ ମୁଁ ମୋର ରହିଯାଏ ପଛେ, କିନ୍ତୁ ବାଡା ବାଡି କରେ ନାହିଁ କାରଣ ଆଉ ଯଦି ମୋତେ ସି କେବେ ବାଡାଏ ତାହେଲେ ମୁଁ ମୋର ଘରେ ମୋର ମାତାଶ୍ରୀ ଆଉ ପିତାଶ୍ରୀଙ୍କୁ କୁହେ, କାରଣ ଯଦି ମୁଁ ତା ଠାରୁ ଖାଇବି ତାହେଲେ ମୁଁ ପା ତାଳେ ତଳେ ପଶି ଯାଇଥିବି ସେଥିପାଇଁ ମୁଁ ଆଉ ସେଇ ଦୁଃସାହସ କରୁନାହିଁ।
ତାହେଲେ ଆପଣଙ୍କ ପିତଶ୍ରୀ ଆପଣଙ୍କୁ ପହଞ୍ଚ ଯାଇଥା ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ପିତାଶ୍ରୀ କି ମାତାଶ୍ରୀଙ୍କୁ କହିଲେ ତାପରେ ତା ଉପରେ ହୁଏ।
ସାହା ଜ ନେଇଯାଉଛନ୍ତି
ଅଛି ଆଜ୍ଞା ଆଜ୍ଞା ଶୁଣୁନାହାନ୍ତି ତ ମଜା କଥା ଇଏ କି ତ ଯେହେତୁ ଆମର ମାତାଶ୍ରୀ ଆମକୁ ଘରୁ ଏକା ଘରେ ଛାଡିକି ଯାଆନ୍ତି ତ ସେ ତ ଘରେ ସେତେବେଳେ ଛାଡିକି ଯାଆନ୍ତି ଆମ ମାତାଶ୍ରୀ ତ ଆମେ ଦି ଜଣ ପଢା ପଢା ପଢି ନ କରିକି କୁହ ଆମ ମାତା ଶ୍ରୀ କହିକି ଯାଇଥାନ୍ତି କି ପଢାପଢି କରି ତ ଆଁ ଆସିଲେ ଦେଖିବି କିନ୍ତୁ ଆମେ ଦି ଜଣ ପଢାପଢି ନ କରିକି ବସିକି ଆଜ୍ଞା ନାଇଁ ବାଡା ବାଡି ହଉନ ଆମେ ମିଶିକି ଟିଭି ଦେଖୁ ଆପଣ ଜାଣିଥିବେ ତାରକ ମେହେତାକାାଲା ଚଷମା ଆଜ୍ଞା ଆଜ୍ଞା ତାରକ ମଁେତାକୁ ଓଲଟା ଚଷମା ଦେଖିଥିବେ? ତ ସେଇଟା ଆମେ ଦେଖୁ ଭାଇର ଭାଇର ମୋର ମିଶିକି। ଆଜ୍ଞା ଆଜ୍ଞା ଆପଣ ବି ଆପଣଙ୍କ ଭାଇଙ୍କ ସହିତ ଦେଖ
ତାହାଠି ଜନ୍ି ହମଶା ପଢନ୍ତିଣ ହଁ
ନାଇଁ ଆମେ ବାଡାପିଠା ହଉନା ଆମେ ସେଇଟା ଶାନ୍ତରେ ବସିକି ଦି ଜଣ ଦେଖୁ ଆଜ୍ଞା। ତ ଆମେ ଦି ଜଣ ବସିକି ସେଇଟା ଦେଖୁ କାରଣ ମୁଁ ଜାଣିଛି ମୋ ଭାଇ ଗୋଟେ ଆଉ ଗୋଟେ ଅ ଟିଭିରେ ଦେଖେ କାର୍ଟୁନ ସେଇଟା ନାଁ ହଉଛି ବେଣ୍ଟେନ ଯୋଉଟା କି ମତେ ଜମା ପସନ୍ଦ ମତେ ଗୋଟେ ଗନ୍ଧିଆ କାର୍ଟୁନ ଭଳିଆ ସେଇଟା ଲାଗେ ତ ମୋତେ ବିଲକୁଲ ପସନ୍ଦ ନୁହଁ ବେଣ୍ଟେନ ତ ଯେହେତୁ ସେଇଟା ଲଗେଇିଏ ମୁଁ ବହୁତ ଜୋର କାନ୍ଦେ ତ ସେଥିପାଇ ଆମ ଦି ଜଣଙ୍କୁ ପସନ୍ଦ ତାରକ ମେହେତାଙ୍କ ଓଲଟା ଚାଷ ସେଥିପାଇଁ ସେଇଟା ସି ଲଗେଇି ରଖିଦିଏ ଆଉ ଆମେ ଦିଇ ଜଣ ଦେଖୁ। ଯେତେବେଳେ ମୁଁ ମା ତାଶ୍ରୀ ଆସିବାର ଥାନ୍ତି ସେତେବେଳେ
ଆମ ସକ୍ରୀଫାଈଜ କରିକି ସେଇଟା ସେ ଦେଖ
ନାଇଁ ନାଇଁ ଦି ଜଣଙ୍କୁ ଯେହେତୁ ସେଇଟ ତାରକ ମେତାାଲଟା ଚଷମା ପସନ୍ଦ କାରଣ ମତେ ହଉ ଡୋରେ ମନ ପସନ୍ଦ ମୋ ଭାଇ ହେଉଛି ବେଣ୍ଟେନ ପସନ୍ଦ ତ ଯେହେତୁ ଦି ଜଣଙ୍କର ଅଲଗା ଅଲଗା ଉଁ ଚଏସ ଅଛି ତେଣୁ ଗୋଟିଏ ଚଏସ ଉପରେ ଆମକୁ ନିର୍ଧାରିତ କରିକି ରହିବାକୁ ପଡେ ସେଇଟା ହଉଛି ତାରକ ମେହେତା କା ଓଲଟା ଚଷମା। ବୁଝିପାରିଲେ।
ତ ଆପଣ -
ତ ସେଥିପାଇଁ ଆମେ ତାରକ ମେହେତା କା ଓଲଟା ଚଷମା -
ଯୋଉ ଦେଖୁଛନ୍ତି ଆପଣ।
ଆଜ୍ଞା ଆଜ୍ଞା। ତ ତାପରେ ଯେତେବେଳେ ଆମର ମାତାଶ୍ରୀ ଘରକୁ ଫେରିବାରେ ବେଳ ହେଇଯାଏ ଆମେ ଜାଣି ଦଉ ମୋ ମାତାଶ୍ରୀଙ୍କର ପାଦ ଶବ୍ଦରୁ ଆମେ ଜାଣିଯାଉ ମାତାଶ୍ରୀ ଆସିଲେ ମାତାଶ୍ରୀ ଆସିଲେ ବନ୍ଦ କର - ଟଭି ଆଉ ବହି ଖୋଲିକି ସେମିତି ବସି ପଡୁ।
ହଁ ଆସିକି ଟିକେ ଖୁପିଆ କାମ -
ବୁଝିପାରିଲେ।
କରିଛି ରହିବେ -
ଆଜ୍ଞା ଆଜ୍ଞା ତା ଭିତରେ ବାଡା ପିଟା ବେଳେ ବେଳେ ବାଡା ପିଟା ବି ହେଇଯାଉ। ଆଜ୍ଞା ଆଜ୍ଞା। ଆଉ ଗୋଟେ କଥା ଜାଣିଛନ୍ତି ନା ମୋ ମାତାଶ୍ରୀ ଆଉ ଗୋଟେ କଥା ଜାଣିଛନ୍ତି କଣ କହିଲେ? ହଁ ଆ ତ ଆଉ ଗୋଟେ କଥା ହଉଛି କି ମୁଁ ମୋ ମା ଶ୍ରୀଙ୍କ ଠାରୁ କେବେ ଦୂର ଦୂରରେ ରହିନାହିଁ ଗୋଟେ ରାତିରେ ଗୋଟେ ରାତିରେ ‌ ରାତିରେ ମଧ୍ୟ ଦୂରରେ ରହିନାହିଁ। କିନ୍ତୁ ଯେତେବେଳେ ସେ ମତେ କୌଣସି କାମରେ ଛାଡିକି ଯାଆନ୍ତି ତ ମୁଁ ଟିକେ କାନ୍ଦେ ମୁଁ ଛୁ ଛୁଆବେଳେ ସେଇଭଳି ମୋ ମାତାଶ୍ରୀଙ୍କ ପାଖରେ ହିଁ କେବଳ ରୁହେ ନ ହେଲେ ଆଉଜାହା ପାଖକୁ ଯାଏ ଖାଲି କାନ୍ଦେ କେଁ କେଁ ହେଇକି ତ ସେଥିପାଇଁ ମୁଁ ମା ମାତାଶ୍ରୀ ମତେ ସବୁଆଡେ ନେଇକି ଯାଆନ୍ତି ତ
ତ ଆପଣ ତାହେଲେ ଏକ ଏବେ ତାହେଲେ କଣ ଏବେ ତ ସେଇ ମାତଶ୍ରୀ
ସେଇଆବା କହୁଛି ଆପଣଙ୍କୁ ସେଇ କଥା ଟା କହୁଛି ଆପଣ ତ ଖାଲି ଛନ ନ ଶୁଣିକି ଖାଲି ଛନ ଛନ ହେଉଛନ୍ତି ଶୁଣିବାକୁ ଆଉ। ହଁ ତ ସେଥି ପାଇଁ ଯେତେବେଳେ ଯେତେବେଳେ ଆଗରୁ ମୋ ମାତାଶ୍ରୀ କୌଣସି କାର୍ଯ୍ୟ ପାଇଁ ଦୁଇ ତିନି ଘଣ୍ଟା ପାଇଁ ମତେ ଛଡିକି ଯାନ୍ତି ସେବେ ବି ମୁଁ କାନ୍ଦେ ଯେହେତୁ ସେଇ ନବା ସମ୍ଭବପର ଯୋଉଠି ନ ହୁଏ ସେଥିପାଇଁ ସିଏ ମତେ କିଛି ଲୋଭ ଦେଖାନ୍ତି ଯେମିତି କିି କୁହନ୍ତି ମୁଁ ତତେ କିଣ୍ଡର ଜୟେ ଦେବି। ତତେ ଚକୋଲେଟ ଦେବି ଆଉ ତୁ ରହ ଘରେ। ବୁଝିପାରିଲେ ତ ମୁଁ ସ ମୁଁ ଜାଣିଛନ୍ତି ନା ମୁଁ ଟିକେ ଡିମାଣ୍ଡ କରେ କି ହଉ ମତେ ଆଜ୍ଞା ନାଇଁ ଭଣ୍ଡାନ୍ତିନି ମତେ ଦେଇକି ଯାଆନ୍ତି ମୁଁ ସିଏ କହିବେ ମୁଁ ଆଣିଲା ବେଳକୁ ଆସିଲା ବେଳକୁ ଆଣିବି ନା ନା ଦେଇକି ଯିବେ। ନ ଦେଇକି କିଛି ଛଡା ଛାଡି ନାହିଁ ତ ବୁଝିପାରିଲେ ତ ସେଇଠି
ଆପଣ ପୁରାଟିକେ ପୁରା ଘର ବସେଇ ଦିଅନ୍ତି ଆପଣ ହଁ।
ଆଜ୍ଞା ଆଜ୍ଞା ମୁ ଟିକେ ନାଇଁ ନ ଆଣି ବେଳେ ବେଳେ ଭୁଲି ଯାଇଥାନ୍ତି ନା ତ ସେତେବେଳେ ମତେ ତ ମନକୁ ବହୁତ କଷ୍ଟ ହୁଏ କାରଣ ମୁଁ ପୁରା ଜଗିକି ବସିଥାଏ ସେଇ ଜିନିଷ ପାଇଁ। ଦେଖିଲା ବେଳକୁ ଆଣି ନଥିବେ ସେଥିପାଇଁ ଥନ୍ ଥରେ ନାହିଁ ବୋଧେ ବୋଧେ କେବେ ଏମିତି ହେଇଛି।
ସେ ଆପଣ
ନାଇଁ କାନ୍ଦିକି ଗଡେନି ମୁଁ ଆକ୍ଚୁଲି ରୁଷି ଯାଏ ମୁଁ କାହାକୁ କୁହେନି। ମତେ ଯାହା ଫିଲ୍ ହୁଏ ମୁଁ କିଛି କୁହେନି ଖଲି ରୁଷିଯାଏ। ତ ମୁଁ ମୋମଂ ମାତାଶ୍ରୀ ସେଇଟା ଜାଣିଛନ୍ତି ସେଥିପାଇଁ ମୁଁ ମାତାଶ୍ରୀ ଆକ୍ଚୁଆଲି କହିୟାକୁ ଗଲେ ମତେ କୌଣସି ଜିନିଷ କହିୟାକୁ ପଡେନି ସେ ସବୁ ଜିନି ସେତ ଆଗୁଆ ଜାଣିଯାନ୍ତି ଆଣିକି ରଖିଦିଅନ୍ତି ତ ଯେବେ ଆଣନ୍ତିନି ମୁଁଁ ଟିକେ ମୁହଁ ଫୁଲେଇ ଦିଏ ଆଉ।
ନହେଲେ ତ ଆପଣ ଆପଣଙ୍କ ମୁହଁ ଫୁଲେଇବେ ସେ ଆପଣଙ୍କୁ
ଆଜ୍ଞା ମୁଁ ଟିକେ ମୁହଁ ଫୁଲେଇଦିଏ ମାନେ ମୁହଁ ଫୁଲାଏନି ମାନେ ମୁ କେମିତି କହିଲେ ମୋର ଟିକେ ଏକ୍ସପ୍ରେସନ ଟିକେ ଚେଞ୍ଜ ହେଇଯିବ ତ ସେଇଟାରୁ ସେ ଜାଣିଦେବେ ଏ ହେ ୟା ମୁହଁ ଏମିତି ହେଇଗଲା ତ କଣ ଗୋଟେ ଭାବୁଛି ବୋଧେ ଆଉ।
କି ହଁ।
ୟାକୁ ୟାକୁ ଏଇ ଜିନିଷ ଦରକାର ତ ମତେ କେବେ କହିବାକୁ କିଛି ପଡିନି ଯେ ମତେ ଏଇ ଜିନିଷ ଦରକାର। ଆଜ୍ଞା ଆଜ୍ଞା ସେ ପୁରା ମନ ଭିତରୁ ଜାଣିଦିଏ କି ଏଇ ଜିନିଷ ଦରକାର ଆଉ ଯୋଉ ଜିନିଷ ଠିକ୍ ହେଇ ନଥା ସେଇଟା ତ ସେ ଦିଏ ହିଁ କହେ କିି ନାଇଁ ଏ ଠିକ ନୁ ହ ତ ସେ ସେତେବେଳେ ମୋ ମନ ଟିକେ ଦୁଃଖ ହୁଏ ଆଜ୍ଞା ଆଜ୍ଞା ଆଜ୍ଞା। ମନ ଦୁଃଖ ହୁଏ, ତାପରେ ସେ ମତେ ବୁଝେଇ କୁହନ୍ତି କି ତୁ ଆଜ୍ଞା, ସେତେବେଳେ ସେ ମତେ ବୁଝେଇକି କୁହନ୍ତି କି ଆ-ଆଉ ତୁମେ ଏଇ ଜିନ୍ ଷଟା ନ ନେଇକି ଏଇ ଜିନିଷଟା ନିଅ ଏଇ ଜିନିଷଟା ମୁଁ ଆପଣଙ୍କୁ ତମକୁ ଦେଇପାରିବି, କିନ୍ତୁ ସେଇ ଜିନିଷଟା ନିଅନି କାରଣ ସେଇ ଜିନିଷ ଖରାପ, ତ ତା ବଦଳରେ ମତେ ଆଉ ବୁଝ ବିି ଦିଅନ୍ତି, ଆଜ୍ଞା-ଆଜ୍ଞା ସେ ମାନେ ଯଦି କୌଣସି ଜିନିଷ ପାଇଁ ମନା କଲେ ତା ବଦଳରେ ଆଉ କିଛି ବି ଦିଅନ୍ତି ସେମିତି ନୁହଁ କି ଆଉ ଦିଅନ୍ତିନି। ଆଜ୍ଞା-ଆ ଆଜ୍ଞା-ଆଜ୍ଞା ତମ ମାତାଶ୍ରୀ ସେ ଟିକେ ବୁଝି ଦିଅନ୍ତି ଆଉ।
ଆପଣ ଏବେ ଓହୋଃ ତ ଆପଣଙ୍କୁ ବହୁ, ବହୁତ୍ ଭଲସେ କହିବାକୁ ପଡେନି।
ଆଜ୍ଞା-ଆଜ୍ଞା ଆଜ୍ଞା, ଏବେ ପର୍ଯ୍ୟନ୍ତ ସୁଦ୍ଧା ମତେ କୌଣସି‌ ଜିନ୍ ସେ କହିବାକୁ ପଡେ ନାହିଁ, ଆଜ୍ଞା ଏବେ ପର୍ଯ୍ୟନ୍ତ ମଧ୍ୟ ସୁଦ୍ଧା ସେ କିଛି କହିବାକୁ କୁ ପଡେ ନାଇଁ, ସେ ଆପେ ଆପେ ଆଣିକି ଥୋଇ ଦିଅନ୍ତି ଆଉ ମୁଁ ଆପେ ଆପେ ସବୁ କିଛି ଖାଇଦିଏ।
ଥୋଇଦିଅନ୍ତି
ଅଁ ତ ସେଇଆା ହଉଚି କଥା। ଆଜ୍ଞା-ଆଜ୍ଞା, ଘରେ ଯେତିକି ବି ଜିନିଷ ଥୁଆ ହେଇଥିବ ସବୁ ଜିନିଷ ମୁଁ ହିଁ ଖାଏ କାରଣ ଘରେ ଆଉ
କରିବାକୁ ଗଲେଣି ନା ଗଲେଣି ନା
ଏବେ ମୁଁ ଆଉ ଟିକେ ସମୟ ପରେ ଖାଦ୍ୟ ଆହରଣ କରିବି, ତେଣୁ ଆ ଯେହେତୁ ମୁଁ ଖାଦ୍ୟ ଆହରଣ କରିବି ନାଇଁ-ନାଇଁ ଲୁଚେଇକି ଖାଏନି ମୋର ଆକ୍ଚୁଆଲି ଆଉ ଗୋଟେ କାହାଣୀରେ ଆପଣଙ୍କୁ ସେଇ କାହାଣୀଟା କହିବି, ଆଉ ଏବେ, ଆଜ୍ଞା-ଆଜ୍ଞା ଏବେ ମୋର ଯେହେତୁ ସମୟ ଟିକ୍
ପର, ପର ପର୍ଯ୍ୟାୟରେ ଆମେ ଦେଖା ହେବା ଆଜ୍ଞା-ଆଜ୍ଞା। ଧନ୍ୟବାଦ, ଧନ୍ୟ, ଥ୍ୟାଙ୍କ୍ ୟୁ ମ୍ୟାମ୍। ଧନ୍ୟବାଦ।